ହଁ କୁହ।
କଁ କର୍ ଛୁ?
ଏପଟେ ରୋଷେଇ ବସେଇଛି, ଏପଟେ ୱାସିଂ ମେସିନ ରେ ପକେଇଚି। ସେ ଲୁଗା ପକେଇଚି।
ହଁ
ଆମର ଏଇ ଆଇଁଷ ଫାଇଁଷ ହେଲେ ଆଗେ ସାଧା କରିକି ତାପରେ ପୋଛାପୋଛି କରିକି ପୁଣି ଆଇଁଷ କରିକି ପୋ ପୋଛାପୁଛି କରେ ତ ସେଥିପାଇଁ ଜଲ୍ଦି ଟିକେ ଆଜି ରୋଷେଇ ସାରି ଦେଇେଛି ସାଧା ଟା। ତାପରେ ଏବେ ମାଛ ଟା ଭାଜିମି ଆଉ, ଶାଶୁ।
ହଉନାହାନ୍ତି ଆଇଁଷ୍
ନାଇଁ।
ଓହୋ।
ଆଉ ତମର ଆଜି କଣ?
ହଁ ଆମର ଆଜି ସାଧା ହେଇଛି ଆଉ। ହଁ ଏ ବାହାର୍ନି ସକାଳେ କଲରା, ଆଳୁ ଭାଜି କି। ଆଉ ଡାଲି। ଛତୁ କରୁଛି ଏଠି, ଛତୁ ମସଲା ଦେଇ କରିଦେଇଛି। ଆଉ-ଉ-ଉ ହ ଅଧିକ ଟିକେ କରିଦେଇଛି, ଏ ବାହାରେ କରିଦେଇଛି ଟିକେ କଷା ଭଳିଆ।
ହୁଁ।
ଏ ଡାଲିରେ ଡାଲିରେ ସାଇଡ୍ ରେ ଖାଇବୁ ଆଉ ରଖିଦେଇଛି ଝୋଳ କରିକି ଦେ ରାତି ପାଇଁ।
ଓହୋ, ହୁଁ।
ଆଉ ଯୋଉ ଗରମ୍ ହୋଉଛି, ମୋର ଆଉ କିଏ ଦିଥର କରିବ କଣ।
ହଁ ବା ଆଜି ପୁଣି କାଲି ଯୋଉ ବର୍ଷାଟା ହେଇଛି, ଆଜି ବେଶୀ ଗୁଳୁଗୁଳିଟା ହୋଉଛି।
ଏଇନା ଏଇନା କରିକି ଆସିଲି ଭାତଟା ବାକି ବସିଛି। ଏଇନା କରିକି ଆସିଲି ଟୋଟାଲି ପୁରା ପୁରା ଓଦା ମୋଓ ଲୁଗାପଟା ସବୁ ଓଦା ହେଇଯାଇଛି ପୁରା।
ହୁଁ -ହୁଁ।
ଏତେ ଜୋରେ ଝାଳ ବହୁଛି। ବର୍ଷା ପୁଣି କାଲି ହେଇଛି, ହୁଁ
ଆଗେ ତରକାରୀ କରୁଛ, ତାପରେ ଭାତ କରୁଚ।
ହଁ-ଅଁ। ହଁ ସେ ଯାହା ଯୋଉଟା ଆଗ ହଁ ଆଗ ବସେଇଦି ତ ତରକାରୀ ଫରକାରୀ ଟିକେ ବସେଇଦିଏ ଆଗ।
ତାପରେ ଭାତ ଟା ପଛରେ ବସେ ଭାତ ଟା ଲେଟ ହବ ନା ତ ଡାଲି ଫାଲି ଯାହା କଲେ ପ୍ରେସର ରେ ପ୍ରେସରରେ ସିଟି ମାରିଦବ। ତାପରେ ଭାତ ଟା ବସିବ ଭାତ ଟା ଯାହାହଲେ ଅଧଘଣ୍ଟେ ପଇଁଚାଳିଶ ମିନିଟ୍ ଉପରେ ବସୁଛି। ଅଧଘଣ୍ଟା ନୁ ପଇଁଚାଳିଶ ମିନିଟ ଉପରେ ହଁ- ହଁ।
ଉଁ ହୁଁ ଆମର ସବୁଦିନି ଅରୁଆ ଆମର ସେଇଥିପାଇଁ କୋଡିଏ ମିନିଟି ରେ ଭାତ। ମାନେ ଏଇ ପ୍ୟାକେଟେ ଚାଉଳ। ଇଏ ସବୁବେଳେ ହଷ୍ଟେଲରେ ରୁହନ୍ତି ନା ସୁ। ସେ ହଷ୍ଟେଲରେ ଅରୁଆ ଭାତ ଖାଇ, ଖାଇ ତାଙ୍କର ଅଭ୍ୟାସ ଅରୁଆ ସେ ଉଷୁନା ଭାତ ଖାଆନ୍ତିନି।
ଓହୋ।
ତାଙ୍କୁ ଭଲ ଲାଗେନି ଉସୁନା ହେଇଥିପାଇଁ ଆମର ସବୁବେଳେ ଅରୁଆ।
ହୁଁ ମାନେ ଏଇ ଯୋଉ ଇଏ ଚାଉଳ ନା ଯୋଉ କିଣା ଚାଉଳ।
ନାଇଁ କିଣା ପ୍ୟାକେଟ୍ ଚାଉଳ ଏମିତି ଆରୁଆ ଚାଉଳ ତ ଖାଇଲେ ଗୋଟେ ଦିନରେ ଗ୍ୟାଷ୍ଟିକି ହେଇଯିବ।
ହଁ ଆର ଗୁରା ଖାଇଲେ କିଛି ହବନି କାହିଁକି ନା। ମୁଁ ଯୋଉ ଆଙ୍କ ମୋ ହଜବେଣ୍ଡଙ୍କ ସାଙ୍ଗରେ ଯାଇଥିଲି ତାଙ୍କ ପାଖୁକୁ।
ହୁଁ।
ଦି ମାସେ ଖଣ୍ଡେ ରହିଥିଲି ଅ ସେଠି ସେ। ଏଠି ଯୋଉ ଚାଉଳ ଗୁରା ପୁରା ସେମିତି ସରୁ, ସରୁ ଚାଉଳ ବାସୁମତି ଚାଉଳ ଭଳିଆ। ବାସୁମତି ଚାଉଳ ଟା ଟିକେ ହଁ ବାସୁ ଚାଉଳ ଟା କ'ଣ ଟିକେ ଅଧିକ ଲମ୍ବା ଆ କିନ୍ତୁ। ସେଇଭଳିଆ ସରୁ ଆଉ ଟିକେ ଛୋଟ ସେ ଚାଉଳଟା ଅ କିନ୍ତୁ ସେଇଭଳିଆ। ସରୁ ଚାଉଳ କିନ୍ତୁ ଭାତ ଗୁରା ବଢିଆ ହୁଏ ମାନେ ପୁରା ଗୋଟା, ଗୋଟା ହେଇଥିବ। ସରୁ, ସରୁ ଚାଉଳ।
ପୁଣି ସାଙ୍ଗେ, ସାଙ୍ଗେ ହବ।
ହଁ ସାଙ୍ଗେ, ସାଙ୍ଗେ ପନ୍ଦର, କୋଡିଏ ମିନିଟ୍ ଭିତରେ ତ ସେ ହେଇଯିବ ଆରାମସେ।
ହୁଁ। ଖାଇବା ପାଇଁ ବି ଭଲ ଲାଗେ ମତେ ମତ ମୋର ବି ଅଭ୍ୟାସ ହେଇଗଲାଣି ଯେ ମତେ ବି ଆଉ ଉସୁନା। ଚାଉଳ ହେଲେ ମତେ ଆଉ ଇଏ ଲାଗୁନି ହି ହି।
ହଁ ଆଉ ସେଇଥିରେ ବାକି ପଖାଳ, ଫଖାଳ ଗୁଡା ଜମା ବାଗ ହବନି ଆଉ।
ନାଇଁ ଭଲ ହଉ।
ଚଳିବ ସେମିତି ଖାଇ ହେଇଛୁ
ହୁଁ ବାବା ତଳେ ଥୋଇବୁ ହେଲା।
ହଁ ଆଉ କଣ ସକାଳୁ ଉଠିକି ଗାଧୁଆ, ପାଧୁଆ କରିଦଉଚୁ ଆଗେ ତାପରେ ରୁଷେଇ ବାସ। ସକାଳେ କ'ଣ ଖାଇଥିଲ?
ଶାଶୁଘରେ ଆଉ ଅଗାଧୁଆ ତ କରିହବନି ହି ହି ହି।
ଉଁ ହୁଁ ହୁଁ।
ସେଇଠି ମୁଁ ଥିଲାବେଳେ ମୁଁ ସେ ଯଉ ଅଗାଧୁଆ କରିଦିଏ ମାନେ ବଦଳିକି କରିବି। ଅ ବଦଳିକି କ'ଣ ଆମେ ଯାଉ ଭାରି। ଉଁ ମର୍ଣିଂ ୱାର୍କ ରେ ଯାଉ ମର୍ଣ୍ଣିଂ ୱାର୍କରେ ଆସିବୁ। ହେଠୁ ଉଁ ମୁଁ ମୋର ହେଠୁ। ଚାଲିବ ତାଙ୍କର ସେ ତ ସେ ସିଝା, ଫିଜା କରି କି ସିଝା ହିଁ ଖାଇବୁ ଆମେ। ସେଠି ସିଝା ଟା ହବ ସିଏ ସକ କାଲେ ବ୍ରେକ୍ଫାଷ୍ଟ ଟୋଟାଲି ସେ ଯୋଉ ରାଜମା ସୋଲା, ମୁଗ। ତା ସହିତ ପଡିବ ଏଇ ଯୋଉ ବାଦାମ ପଡିବ କିସିମିସି ପଡିବ କା କାକୁଡି, ପିଆଜ ଏଇ ସବୁ ପଡିବ ସେଟା ଗୋଟେ ହବ। ତ ସେତ ଯଦି ବାରି ଥିବ ମୁଁ ସେ ହ ଅଣ୍ଡାତ ତାଙ୍କର ସବୁବେଳେ ସିଝା ହବ। ସେ ବାକି ଖାଲି ଶନିବାର ଛାଡିକି ସବୁବେଳେ ଅଣ୍ଡା ସିଝା ଖାଇବେ।
ହଁ।
ଆଉ ମୁଁ ମୋର ବାରିରେ ଖାଇବି ତମେ କଦଳୀ ଫଦଳୀ ଏ ସବୁ ନହେଲେ ପରିବା ସିଜା ଯୋଉ ବିଟ ଗାଜର ବିନ୍ସ ବ୍ରୋକୋଲି ଏଇ ସିଝା।
ହୁଁ ହୁଁ ମାନେ ପୁରା ହେଲଥ କନସିଅସ୍ ସବୁ।
ଏଇରା ଖାଇ ଏଇରା ଖାଇ ଏଇଟା ସକାଳ ଟା ଖାଇବି। ଆଉ ଉପରବଳୀ ଟାଇମ ଟା ସେ ତ ଯାଆନ୍ତି, ସେ ଯଦି ଆସିବେ ଫୋନ କରନ୍ତି ନହେଲେ ହଁ ମୋର ଏକୁଟିଆ ମୋପାଇଁ ଯାହା ରାନ୍ଧିବି ଆଉ।
ହୁଁ ହୁଁ। ଉଁ ଆଉ। ଆଉ ତ ରଜ ରହିଲା ଦି ଦିନି, ତମର ଘରେ ପିଠା ହବ ନା ହବନି?
ଆମର ତ ହବନି ଆଉ ସେଇଟା ହଉଛି ପ୍ରୋବ୍ଲେମ ଆଉ, ବାପଘରକୁ ଯାଇଥିଲେ ବାହାରି ପିଠା ଫିଠା ଦିଇଟା
ପାଖରେ ଯିଏ ଥିବେ ରିଲେଟିଭ ସେମାନେ ସବୁ ଆଣିକିରି ଦିଅନ୍ତି।
ହଁ ଏଇ ଗାଁ ରେ ଆଙ୍କ ଘରୁକୁ କିଏ ଆଣିବେ କି ନାହିଁ କେଜାଣି ମୁଁ ବି ଜାଣିନି।
ଆମ ଆଡେ ଯେମିତି କିନ୍ତୁ ସେପଟେ ସମସ୍ତେ ଆଣନ୍ତି ମାନେ ଯଦି ଆମର କରାହବନି, ଆମ ଘରେ କିଏ ଆଣନ୍ତି?
ହଁ ଆମର ବି ଏପଟେ ତ ସାହି ପଡିଶା ଦେବେ ବନ୍ଧୁବାନ୍ଧବ ଦେ
ହଁ ଏ ଆଙ୍କର ଏ ଛେନା ସାଇ ପଡିଶା ଅ ସେନ୍ସି, ସାଇ ପଡିଶା କାହା କେହି କାହା ଘରେ ଏତେ ଏମିତି ଦିଅନ୍ତିନି ସେମିତି। ପର୍ବପର୍ବାଣିୀ ଇଏରେ।
ନହେଲେ ଗୋଟେ କାମ କରିବା ପୂର୍ବ ଦିନଠୁ କରିକିରି ରଖିଦେଇଥିବ ଯେତିକି ସେତିକି ସେ ଗଲା ଆଉ।
ହଁ ପୂର୍ବ ଦିନଠୁ ସେ ପିଠା ଫିଠା କଣ କରିବେ ଆରିସା ଫାରିସା କଣ କରିବେ ବୋଲି ତ କହୁଥିଲେ ଆଉ, ଧୋଇଛନ୍ତି ସବୁ।
ପିଠା କଲେ ତମେ କରନା, ଶାଶୁ କରନ୍ତି?
ସେ ତାଙ୍କର କରନ୍ତି, ପିଠା ବୋଲି ଚକୁଳି ହେରିକା ହେଲେ ମୁଇଁ କରିବି। ହୁଁ ଆଉ ବା କି ବରା ଫରା ଏ, ଆଉ ତ କିଛି ଏମିତି ପିଠା ଏତେ ହୁଏନି। ଆଉ ସେଇରା ସେ, ସେ କରିବେ।
ହୁଁ। ପିଠଉ ଫିଠଉ ବନେଇକି ଥୋଇଦେଲେ ମୁଁ ପିଠା ଫିଠା ବନେଇ ଦେବି କିନ୍ତୁ ମୁଁ ବିରି ଚାଉଳ ମାପ ଜାଣିପାରେନି। ଏ ବିରି ଚାଉଳ ମାପିକରି ମାନେ ଥୁଆଥୁଇ କରିକିରି ଇଏ କରିଦେଇକି ଥୋଇଦେବେ, ମାନେ ପି ଛଅ ଟା ପରେ ବନେଇକି ଥୋଇଦେବୁ, ତାପରେ ମୁଁ ଯାଇକି ଚକୁଳି ହଉ ଇ
ଧୋଇଦେବେ ସେ ଧୋଇ ଦିଅନ୍ତି। ଓ ଗ୍ରାଇଣ୍ଡିଙ୍ଗ କରେ ନହେଲେ ସିଏ ବି ଏବେ କରୁଛନ୍ତି। ମୁଁ ଗଲା ପରେ ସାଡେ ମୁଁ ଗଲା ପରେ ସେ ବି ତାଙ୍କର ନିଜେ ନିଜେ କଲେ ନହେଲେ କରନ୍ତିନି ତାଙ୍କୁ ଡର ମାଡେ। ତାପରେ ମୁଁ ଘୁରାଇନି କ ହେ ଗୋଳେଇ ତାପରେ ପିଠା ନିଜେ କରେ ଆଉ, ବରା ଫରା ହେଲେ ସେ କରନ୍ତି।
ହୁଁ ହୁଁ ବରା ଟା ବି ମତେ ଆଜି ପର୍ଯ୍ୟନ୍ତ ଆସୁ ଆସୁନି ମାନେ ମୁଁ ଗୋଲ କରିପାରୁନି ଭଲସ ପକେଇ ପାରୁନି।
ମାନେ ମୁଁ ପକେଇଦେବି କିନ୍ତୁ ମୁଁ ବେଳେ ବେଳେ କୁହେ ମତେ ଛାଡ, ମୁଁ ଟିକେ ପ ପ ପକେଇବି ଯାହା ମୋ ପାଇଁ ଅଳ୍ପ ରଖିଥିବ।
ଆଉ ଆଗରୁ ମୁଁ ଫାଷ୍ଟ ଫାଷ୍ଟ ଯେତେବେଳେ ପକୁଡି ବନଉଥିଲି ମୋ ବହୁତ ମୋଟ ମୋଟା ହେଇକରି ପଡିଯାଏ ଏବେ କିନ୍ତୁ ଠିକ ଠାକ ହେଲାଣି। ମାନେ ଫାଷ୍ଟ ଫାଷ୍ଟ ପକୁଡି ବି ପକେଇଲା ବେଳକୁ ମାନେ ଅଧିକ ମୋଟ ମୋଟା ହେଇଗଲେ ବେଶୀ ଗାଦା ଗାଦା ଲାଗେ
ହୁଁ ହୁଁ ହୁଁ ହଁ ସମସ୍ତେ ଆଉ ଏକାଥରିକ ସବୁ ଶିଖିଛି ଧୀରେ ଧୀରେ ଖରାପ ହେଲେ ତ ଭଲ ହବ
ହଁ
ଆଉ ଥରେ ସୁଜି ପିଠା ସେମିତି କରିଥିଲି ନିଜେ ନିଜେ କରିବି ବୋଲି ଭାବୁଛି କଲା ବେଳକୁ କୁ ସେ ପାଣିଆ ହେଇଗଲା ତାର ତଥାପି ସେ ପାଣିଆ ପାଣିଆକୁ ଟିକ କି ଆଉ ଟିକେ ସୁଜି ମିଶେଇକରି ଆଡଜଷ୍ଟ କରିକି କରିଦେଲି ଆଉ
ହୁଁ
କାହିଁକି ନା ଶ୍ରାଦ୍ଧ ଫ୍ରାଦ୍ଧ ହେଲେ ବୋହୂ ମାନେ ରୋଷେଇ କରିବେ ନା ଶ୍ରାଦ୍ଧ ଦ୍ଧରେ ଯାହା ହେଲେ ସେଇ ସୁଜି ପିଠା ଟା ଦରକାର ସୁଜି ମଣ୍ଡା ପିଠାଟା ସେଇଟା ଗୋଟିଏ ହେଇ ପାଇଁ ମୁଁ କରେ
ହୁଁ ନାଇଁ ଆମର ଶ୍ରାଦ୍ଧ ହେଲେ ପିଠା ପିଠା କିଛି ଲାଗୁନି ଆମର ଏ ପଟେ ସେ
ତ ରୋଷେଇ ମାନେ ପୁରା ଭାତ ଡାଲି ତରକାରୀ ଭଜା ଫଜା ଯାହା ହବ ହୁଁ ଖିରୀ ପିଠା ଭାତ ଡାଲି ମାନେ ସବୁ
ହଁ ଏପଟେ ନାଇଁ ଏପଟେ ଏପଟେ ମାଆ ଇଏ କୁହନ୍ତି ଯେ ଆଙ୍କର ଖେଚେଡି ଖେଚେଡି ଡ଼ାଲମା ଏମିତି କଣ ହୁଏ ଆମ ଏପଟେ କିନ୍ତୁ ଆମ ପଟେ ସେ ଖିରି ହବ ଆଉ ସେ ତରକାରୀ ହବ ଯୋଉ ମିକ୍ସ ତରକାରୀ ଗୋଟେ ଘାଣ୍ଟ ଟ ଘଣ୍ଟ ଟାଇପ୍ ର
ହଁ ଶ୍ରାଦ୍ଧ ମାନେ ତ ଘାଣ୍ଟ ଟା ଆଗେ ଆଉ
ହଁ ଘାଣ୍ଟ ଏପଟେ ଘାଣ୍ଟ ଫାଣ୍ଟ କିଛି ନାହିଁ ଏ ସାଧା ଡାଲମା କରିଦିଅନ୍ତି
ହଁ ଆମର ବା ମୁଗ ଡାଲି ହବ ଆଉ ତରକାରୀରେ ଘାଣ୍ଟଟା ଯାହା ହେଲେ ବି ହବ
ପଶିଲା ତା ଭିତରେ କୁକୁର ମାଥା ମାଣ୍ଡିଆ ଭିତରେ କୁକୁର ବସିଲାଣି ମାଣ୍ଡିଆ ଭିତରେ କୁକୁର ପଶଗିଲାଣି ମାଣ୍ଡିଆ ଭିତରେ କୁକୁର ପଶିଗଲାଣି
ସେ ଯଉ ଗ
ହି ଇ ସେ ପଶିକି ତା ଭିତରେ ବାହାରି ପଡିଲା ଏକାଥରେ ହଉଚାର
ସେ ଗାଧେଇ ପଡିଥିବ ଏକାକଥରେ
ତା ଭିତରେ ପଶି ଯାଇଚି ତା ଭିତରେ ପଶିକି ଏକାଥରେ ବାହାରି ପଡ଼ିଲା କୁକୁର ହଁ ସେଥିରେ ପାଣି ଥିଲା ଯେ ସେ ଯୋଉ ଗାଈ ପାଇଁ ପିଇବାବୁ ସେ ପଶ ଏଇ ଚାଷୀ କେତେ ଯୋଉ ଗରମ ହଉଛି ତାଙ୍କୁ ସେ ଏବେ ଆଉ ସମ୍ଭାଳି ପାରୁନାହାନ୍ତି
ଆମର ଏଇ ପା ଆଗରେ ହେଇଥିପାଇଁ ଗୋଟେ କୁଣ୍ଡ ଭଳିଆ କରିକି ରଖି ଦଉଛୁ ପାଣି କୁକୁର ଗାଈ ସେମାନେ ଯିଏ ଆସିଲେ ପିଉଛନ୍ତି ଆଉ
ଏଟା ପିଇବେନି ସେ ସିଧା ପଶିଗଲା ତା ଭିତରେ ଆଉ ଗରମ ହେଲା ସେ ଗାଧେଇ ପଇଲା ଆଉ କୁକୁର ବାହାରେ ବାଲ୍ଟି ରେ ନ ଏ ଯୋଉ ଗୋଟେ ଥିଲା ବଡ଼ଟେ ହୋ ଆଜି କଣ ରୋଷେଇ?
ନାଇଁ ସାଧାରେ କରିଛି ଭାତ ଡାଲି ଆଉ ସବୁ ପରିବା ପକେଇକି ଗୋଟେ ଭଜା କରିଦେଇଛି। ଆଉ ଆମ ପାଇଁ ଏଇନିକା ମାଛ ଭାଜିିକିରି ତରକାରୀ କରିବି ଆଉ।
ଉହୁଁ କିନ୍ତୁ କଲା ବେଳକୁ ଝାଳରେ ପୁରା ଗାଧେଇ ପଡିଥିବୁ ନା।
ହଁ ଗରମ ମାନେ ପ୍ରବଳ ଗରମ ହଉଛି ଆଉ।
ହଉ।
ଏଇନିକା ପୁଣି ଯିବି ପୁଅଟାକୁ ଗଧେଇବି ଖୁଆଇବି।
ହଁ।
କାମ ସରିଲେ ସରିବ ଆଉ। ସେ ଗାଧେଇକିରି ଖାଇଲେ ମୋର ଗୋଟେ ବଡ ଟେନସନ ଯିବ। ତା ସିଏ ଖାଇସାଇଲା ମାନେ ମୋର ମତେ ଯେମିତି ଲାଗେ ମତେ ମୋର ଅଧା
ହଁ ଅରା ଛୋଟ ଛୁଆ ସେଇଆ। ତାଙ୍କୁ ନଖୋଇଲା ପର୍ଯ୍ୟନ୍ତ ମା ମାନେ ଖାଇବେନି।
ତାଙ୍କୁୁ ଖୁଏଇଦେଲା ମାନେ ମତେ ପୁରା ମୋର ପୁରା ଫ୍ରି। ଏବେ ଯେତେ କାମ ହେଲେ ବ ମୋତେ ଆଉ କିଛି ଲାଗିବନି କିନ୍ତୁ ସେ ଯଦି ନ ଖାଇଥିବ ମୋତେ ଖାଲି ଚିଡ଼ିଚିଡ଼ି ଲାଗିବ।
ହଁ ଅଁ।
ହଉ ହଉ ମୁଁ ଯାଉଛି ତାକୁ ଗଧେଇକି ଖୁଆଇବି ରଖୁଛି ଆଉ।
ହଁ ହଁ। ସେ କାଉଁ କାଉଁ